ଆପଣଙ୍କୁ ମୋ ଭଏସ୍ ଶୁଭା ଯାଉଛି?
ଆଜ୍ଞା ଆଜ୍ଞା।
ଓହୋ। ଯାହା ହଉ ଆପଣ ଆଜି କଲଟା ଉଠେଇଲେ ଆଉ କଣ ଆପଣ ବ୍ୟସ୍ତ ଥିଲେ ମୁଁ ଶୁଣିବାକୁ ପାଇଲି, ଆପ ଆପଣ କଲ୍ ଫଲ କିଛି ଉଠଉ ନଥିଲେ?
ହଁ ସେମତି ଟିକେ ବ୍ୟସ୍ତ ଥିଲି ଆଉ, ଟିକେ କାମ ରହି ଯାଇଥିଲା ତ ଘରେ, ସେଥିପାଇଁ।
କଣ କାମ କରୁଥିଲେ ଆପଣ କି?
କାମ, ଏଇ ତଳେ ଟିକେ ବାବା ଡାକୁଥିଲେ ତ ସେଇଥିପାଇଁ କି ମୁଁ ଯାଇଥିଲି।
ଓହୋ। ଅଙ୍କଲ କଣ କହୁଥିଲେ?
ଏଇ ଟିକେ କଣ କାମ ଥିଲା ତାଙ୍କର ଯୋଉ ମେଡିସିନର ଚିଠା ମାଗୁଥିଲେ ତ
ଓହୋ ଅଙ୍କଲ କୁ ଅଙ୍କଲ କଣ ଦେହ ଖରାପ ହେଇଛି କ
ନାଇଁ ନାଇଁ ବାବାଙ୍କର ନୁହଁ ମୋ ଜେଜେମା ଯିଏ ଅଛନ୍ତି ତାଙ୍କର-
ଓହୋ ଏମିତି ନୁହଁ ଜେଜେମାଙ୍କ କଣ ହେଇଛି?
ତାଙ୍କର ତ ଏଇ ମାସେ ପୂର୍ବରୁ ହିଁ ତାଙ୍କର ଟିକେ ଦେହ ଖରାପ ହେଇଯାଇଥିଲା ହଠାତ୍ ଏମିତି- ଅ ତାଙ୍କର ପୁରା ଶ୍ୱାସ ଫୁଲି ଯାଉଥିଲା ତାପରେ ସେ ନିଃଶ୍ଵାସ ନେଇ ପାରୁନଥିଲେ ବହୁତ- ଧଇଁ ସଇଁ ଲାଗୁଥିଲା। ତାପରେ ଆମେ ଯେତେବଳେ ଦେଖେଇଲୁ ଡକ୍ଟରଙ୍କୁ ସେ କହିଲେ କି ତାଙ୍କର ହାର୍ଟ ଫେଲୁୟର୍ ଅଛି ଆ ବ୍ଲକେଜ୍ ହେଇଯାଇଛି। ତ ସେଥିପାଇଁ କି।
ଆଚ୍ଛା ଆଉ ହଉ ଯା ହଉ, ଦେହଟା ଜେଜେମାଙ୍କର ଭଲ ହେଇଯାଉ ଟିକେ ଭଲ ହବ। ଓ ଆଜି ଆପଣ କଂ କଣ କରୁଥିଲେ?
କିଛି ନାହିଁ ବର୍ତ୍ତମାନ ବସିକି ଟିକେ ମୋବାଇଲ ଦେଖୁଥିଲି ଆଉ।
ହଁ କାହିଁ ଆପଣ ପାଠ ପଢ଼ୁନାହାନ୍ତି?
ପାଠ, ଏବେ ତ ଯେହେତୁ ଦ୍ଵାଦଶ ସରିଛି। ତ ସେମ ଟିକେ ଏମିତି କିଛି ମଝିରେ ମଝିରେ ପାଠ ତ ଏବେ ଯେହେତୁ ପଢିବାକୁ ଇଚ୍ଛା ହଉନି- ତ ଅଲଗା କିଛି କରୁଛି ଏମିତି କାଗଜ କୃତି କରୁଛି ନହେଲେ ଲେ ଆମ୍ ନୃତ୍ୟ କରୁଛି ଯାହା ମତେ ଭଲ ଲାଗେ କରିବାକୁ- ଆଉ ତ କଲେଜ ଖୋଲିଲା ପରେ ତ ପୁରା ପ୍ୟାକ୍ ହେଇଯିବ ଆଉ
ଆଚ୍ଛା ଆପଣ ନୁ ଆପଣ ନୁତ୍ର୍ୟ ବି ନୁତ୍ର୍ୟ ବି କରନ୍ତି? ହେଲୋ। ହ୍ୟାଲୋ। ହ୍ୟାଲୋ। ହେଲୋ। ହେଲୋ। ହ୍ୟାଲୋ।
ହାଲ୍ଲୋ
ଓ ଆପଣଙ୍କ ଭଏସ୍ କଟିଯାଇଥିଲା, ହାଲୋ ଏବେ ଶୁଭାଯାଉଛି?
ଆଜ୍ଞା ଆଜ୍ଞା ଏଇ ଲାଇଟା ଲାଇନ୍ ପଳେଇଲା ତ, ମୁଁ ଯେହେତୁ ୱାଇଫାଇ ରେ କନେକ୍ଟ କରି କଥା ହଉଥିଲି, ତ ସେଥିପାଇଁ କି ୱାଇଫାଇ ଟା ତ ପଳେଇଲା ତ କଟିଗଲା ହେଇଥିପାଇଁ।
ଆଛା ଆଛା ଏମିତି କଥା କି, ଆପଣ ସେଠି ଲାଇନ୍ ପଳେଇଛି?
ଆଜ୍ଞା ଆଜ୍ଞା ଏବେ ହିଁ ଜଷ୍ଟ ପଳେଇଲା।
ହଁ ହଁ ଏବେ ତ ବର୍ଷା ପାଗ, ତ ଲାଇନଟା ସେଥିପାଇଁ କଟି ଯାଉଥିବ ଆଉ।
ଆଜ୍ଞା, ବର୍ଷା ପାଗରେ ତ ଅଧିକ। ଏଇ ବର୍ଷା ଫର୍ଷା ହେଲେ ତ ଅଧିକ ବିଦ୍ୟୁତ୍ କଟ୍ କରିଦିଅନ୍ତି ଆଉ।
ହଁ ସେଇତ ହେଲା କଥା ବର୍ଷା ପାଗ। ଲାଇନ୍ ଅସୁବିଧା ମଧ୍ୟ ହଉଥିବ। ଆଉ ଏବେ ତ କହିବାକୁ ଗଲେ। ଗତ ଚାରିଦିନ ହେବ ବର୍ଷା ହଉଛି। ଆଉ କଣି କହିବା।
ଆଜ୍ଞା।
ଆଚ୍ଛା ମୁଁ ତ ଏବେ ଯାଇଥିଲି ଗୋଟେ ଯାଗାକୁ ବୁଲିବାକୁ ଧଉଳି ପାଖରେ ଯାଇଥିଲି ଏତେ ଜୋରରେ ବର୍ଷା ହେଲା ଯେ, ମୁଁ ଓଦା ହୋଇକି ଆସିଲି। ତା ପରଦିନ ସକାଳୁ ଉଠୁଥୁ ତା ଜର ମାନେ କଣ ହିଁ କହିବି? ସେଠୁ ତାପରେ ଗଲି ଡାକ୍ତରଖାନା ଡାକ୍ତରଙ୍କୁ ଦେଖିବା ପାଇଁ ଡାକ୍ଟରଙ୍କୁ ଦେଖେଇଲି ସେ ମେଡ଼ିସିନ ଦେଲେ। ମେଡ଼ିସିନ୍ ଖାଇକି ଏବେ କିଛି ଦିନ ହେଲା ମୋ ଦେହ ଭଲ ହେଇଛି ଆପଣ ବସି ରହୁଥିବେ ଆପଣ ଦେହ କିଛି ହେଇନିତ?
ନାଇଁ ମୋର। ମୁଁ ଜାଣିନି ବଧେ ମୋର ଇମିନିଟି ପାୱାର୍ ସେତିକି ଭଲ ଥିବ। କିନ୍ତୁ ମୁଁ ଯେତେଥର ବି ବର୍ଷାରେ ଓଦା ହେଇଛି ମତେ ବହୁତ ହି କମ ଜର ଥଣ୍ଡା ହୁଏ। ସେମିତିରେ। ସାଧାରଣତଃ ମତେ ବହୁତ କମ ଜର ଥଣ୍ଡା ହୁଏ।
ଯା ହଉ ଭଲ କଥା କି, ଆପଣଙ୍କ ଦେହ କିଛି ହେଇନି। ଆଉ ଯୋଉ ଭଲ କଥା। ଆଉ ଆପ ଆପଣ ବୋଧେ ଭଲ ଖାଇବା ପତ୍ର ବୋଧେ ଖାଉଚନ୍ତି ଫଳ ଫଳ ଖାଉଚନ୍ତି। ସେଥିପାଇଁ ଆପଣଙ୍କ ଦେହ କିଛି ହୋଇ ନାହିଁ?
ଆଜ୍ଞା ଆଜ୍ଞା ଆଉ ମୁଁ ଯୋଉ ସେଠି ବୁଲିବାକୁ ମଧ୍ୟ ଯାଇଥିଲି ସେଠି ଯେତେ ସମସ୍ତେ ଥିଲେ ସେମାନେ ଙ୍କର ପୁରା ଏମତି ଅ-ଅଳ୍ପ ଥଣ୍ଡାରେ ମଧ୍ୟ ତାଙ୍କ ଦେହ ଖରାପ ହେଇଯାଇଥିଲା। କିନ୍ତୁ ଆମେ ଯୋଉ ଗାଡିରେ ବୁଲୁଥିଲୁ ସେଠି ସେଠି ମୁଁ ପୁରା ସେ ତାଙ୍କ ଝରକା ଖୋଲିକି ପୁରା ଥଣ୍ଡା ପବନ ଖାଇ ଖାଇ ଆଉଥିଲି। ତାପରେ ଆଉ ଗୋଟେ ଜାଗାରେ ଅଛି ସେ ନାଁ ଟା ମନେ ପଡୁନି। ସେଠି ଆମେ ସୁଇମିଙ୍ଗ କରିବାକୁ ମଧ୍ୟ ଯାଇଥିଲୁ ପହଁରିବାକୁ ଯାଇଥିଲୁ। ତ ସେଠି ମଧ୍ୟ ମଧ୍ୟ ଓଦା ହେଇ ସାରିଲା ପରେ ବି ମୁଁ ପୁରା ଥଣ୍ଡା ପବନ ଖାଇ ସାରିଲା ପରେ ବି ମତେ ତା ପରେ ବିଲକୁଲ ବି ମୋ ଦେହ ଖରାପ ହେଇନଥିଲା। ଜର ଥଣ୍ଡା କିଛି ବି ହେଇନଥିଲା।
ତମକୁ ପହଁରିବା ବି ଆସେ?
ନାଇଁ ସେମିତି ପହଁରିବା ତ ଆସେନି। ଆମେ ସେଠି ଲାଇଫ୍ ଜ୍ୟାକେଟ୍ ପିନ୍ଧିକି ତ ମୁଁ ଟିକେ ଧୀରେ ଧୀରେ ଶିଖୁଥିଲି। କିନ୍ତୁ ବହୁତ ଭଲ ଏକ୍ସପିରିଏନ୍ସ ଥିଲା ସେଟା ବହୁତ ହି ଭଲ ଲାଗିଥିଲା ସେ ସୁଇମିଙ୍ଗ କରିକି।
ହଁ। ହଁ ଆପଣ ତ ଏଡ଼ିକିଟିଏ ହେଇଚନ୍ତି ଆପଣ କେମିତିି ପହଁରି ଆସିବ ଛୋଟିଆଟେ ଆପଣ।
ଆଜ୍ଞା, ସେଥିରେ ତ ଏତେ କିଛି ଅସୁବିଧା ହେଲାନି ଯେହେତୁ ଆମେ ଲାଇଫ୍ ଯ୍ୟାକେଟ୍ ପିନ୍ଧିଥିଲୁ। ତ ମୁଁ ସିଧା ଜାଇକି ପାଣିରେ ଏମିତି ପୁରା ଲମ୍ବିକି ଶୋଇ ପଡିଲି। ମୁଁ ଖାଲି ଭାସୁଥିଲି ଆଉ।
ଓ ଆପଣଙ୍କ ସହିତ ମୁଁ ଯୋଉ କାଲି ରାତିରେ କଥା ହଉଥିଲି ମୋ ଭଉଣୀ ଆପଣଙ୍କ ଫଟୋ ଦେଖିଲେ। ଆପଣଙ୍କୁ ଦେଖି ମୋ ଭଉଣୀ ମଧ୍ୟ ଚିହ୍ନି ପାରିଲା। ହଁ ମୁଁ ଆଙ୍କୁ ଦେଖିଚି ସରସ୍ୱତୀ ସ୍କୁଲରେ କି ଇଏ ତ ଏଡିକିଟିଏ ମୁଁ ଦେଖିଚି ୟାକୁ।
ଆଜ୍ଞା ଆଜ୍ଞା, ମୁଁ ବି ଆପଣଙ୍କ ଭଉଣୀଙ୍କୁ ଚିହ୍ନିଚି। ସିଏ ଚିହ୍ନିଥିବେ ତାଙ୍କ ନାଁ କଣ ଆ ପ୍ରଜ୍ଞା ପ୍ରିୟ ଆଜ୍ଞା।
ରୂପାଲି ମୋ ବଉ ନାଁ ରୁପାଲି।
ଆଜ୍ଞା ମୁଁ ଆପଣଙ୍କ ଭଉଣୀଙ୍କୁ ଦେଖିଚି କିନ୍ତୁ ମୁଁ ତାଙ୍କ ନାଁ ତ ଯେହେତୁ ଜାଣିନି। କିନ୍ତୁ ତାଙ୍କ ବ୍ୟାଚ ରୁ ଜଣେ ମୋର ଗୁଡ ଦି ଆ ଚିହ୍ନା ଅଛନ୍ତି ତାଙ୍କ ନାଁ କଣ ପ୍ରଜ୍ଞା ପ୍ରିୟଦର୍ଶିନୀ।
ହଁ ହଁ ସେ ମୋ ଭଉଣୀ ଅସ୍ ସାଙ୍ଗ ହେବେ ମୋ ଭଉଣୀ ବି ଜାଣିଚି। ସେଥିପାଇଁ ଆପଣଙ୍କୁ କହିଲେ କି ଆପଣଙ୍କୁ ସିଏ ଚିହ୍ନିଚନ୍ତି ବୋଲି। ମୁଁ କହିଲି ହଁ ଇଏ ମୋ ସାଙ୍ଗ ହବ। ସେ କହିଲେ କଣ କହିଲ ଆପଣ ଏଡିଟିକେ ଦେଖାଯାନ୍ତି। ଆପଣ ଏଡିଟିକେ କାଇଁ ଦେଖାଯାଆନ୍ତି?
ଏଇ ସିଏ ମତେ ଥରେ ଯେତେବେଳେ ମୁଁ ଯାଇଥିବ ସେତେବେଳେ ବହୁତ ଛୋଟ ଥିଲି। ତ ସେତେବେଳେ କଥା କହୁଥିବେ।
ଓହୋ ଆପଣ ଠିକ୍ କଥା କହିଲେ ବଟ୍ ଆପଣ ଏବେ ବି ଏଡ଼ିକଟିଏ ହିଁ ଦେଖାଯାଉଚନ୍ତି।
ହଁ କଣ କରିବା ଟିକେ ଉଚ୍ଚତା ଟିକେ କମି ଯାଇଚି ଆଉ। ବଢୁନି ଆଉ ମୁଁ ଚେଷ୍ଟା କରୁଚି।
ଓଜନ ଟା ବଢ଼ିବ।
ଓଜନ କାଇଁ ବଢେଇିବି ଓଜନ ମୋର ଠିକ ଅଛି। ଉଚ୍ଚତା ଖାଲି ବଢେଇବାର ଅଛି।
ସରି ମୁଁ ଭୁଲ ରେ ଉଚ୍ଚତା ଆ ଆ ସରି ଓଜନ କହିଦେଲି ଆପଣ ଉଚ୍ଚତା ଟି-ଟିକେ ବଢିବ। ଆପଣ ଟିକେ ଖାଇବା ପିଇବା କରନ୍ତୁ ଭଲ।
ଆଜ୍ଞା ଆଜ୍ଞା ମୁଁ ଚେଷ୍ଟା କରୁଚି। ମୁଁ ଅ ଯୋଗ ଏକ୍ସରସାଇଜ ମଧ୍ୟ କରୁଚି ଉଚ୍ଚତା ବଢେଇବାକୁ। ଦେଖାଯାଉ କଣ କହୁଚି?
ହଁ ହଁ ଯୋଗ କଲେ ମଧ୍ୟ ଉଚ୍ଚତା ବଢ଼େ ମୁଁ ଯେତିକି ଜାଣିଚି।
ଆଜ୍ଞା।
ଆଉ ମୁଁ କହୁଥିଲି କଣ କହିଲ ଏବେ ତ ବହୁଦିନ ହେଲା ଆମେ ଦେଖା ହେଇ ନାହାଁନ୍ତି। କୋଉ ନ ଗୋଟେ ଦେଖାହେଇ ବୁଲିବାକୁ ଗଲେ ହୁଅନ୍ତାନି?
ଆଜ୍ଞା ଆଜ୍ଞା ନିଶ୍ଚୟ ଆପଣ କୁହନ୍ତୁ କେବେ? ପ୍ରଥମେ ତ ବର୍ଷା ଟା ଟିକେ ବନ୍ଦ ହେଇଯାଉ ତା ପରେ ପ୍ଲାନ୍ କଲେ ଭଲ ହବ ନହେଲେ ଏମିତି ଆମେ କହିଥିବା ଯିବା ପାଇଁ ହଠାତ୍ ବର୍ଷା ହେଇଯିବ ତା ପରେ ସମସ୍ତଙ୍କ ମନ ଖରାପ।
ଓହଁ ଦେଖିବା ବର୍ଷା ଛାଡୁ ଆପଣ କୁହନ୍ତୁ କୁଆଡେ ବୁଲିବାକୁ ଯିବା? ଆପଣ ଜାଣିଥିବେ କୋଉ ଗୋଟେ ଭଲ ଜାଗା ଯିବା।
ଭଲ ଜାଗା ସେମିତି କଣ ଭୁବନେଶ୍ଵରରେ କଣ ହିଁ ଭଲ ଜାଗା ଅଛି? ଆ ଆପଣ କୁହନ୍ତୁ ଆପଣ ତ ଏତେ ବୁଲୁଛନ୍ତି ଚାରିଆଡେ ଯାଇକି ଆପଣ ଜାଣିଥିବେ ଆପଣ କୁହନ୍ତୁ?
ମୁଁ ତ ଯାଇଥିଲି ବୁଲିବାକୁ ପଟିଆ ଯାଇଥିଲି ପଟିଆ ପଟେ କିନ୍ତୁ ବଢ଼ିଆ ବଢ଼ିଆ ସବୁ ଜାଗା ଅଛି ଆପଣ ଜାଣିଥିବେ? କିଟ୍ ପାଖ ଯୋଉ ଅଛି ମୋମୋ ବି ବହୁତ ଭଲ ମିଳେ ପାହାଡ଼ି ମୋମୋସ ଖାଇଛନ୍ତି ଆପଣ?
ନାଇଁ ଖାଇନି ତ ପାହାଡି ମୋମୋଜ କେବେ? ଆପଣ କଣ ମୁଁ ଯାଇଥିଲି ପାହାଡ ଅଞ୍ଚଳକୁ ସେ ମେଘାଳୟ ଯାଇଥିଲି ସେଠ ସେଇଟି ମଧ୍ୟ ମୁଁ ମୋମୋଜ ଟିକେ ଖାଇ ପାରିଲିନି ଖାଇବି ଖାଇବି ବୋଲି
ଆରେ ହଁ ଏଠି ଗୋଟେ ଅଛନ୍ତି ମୁଁ ଯାଇଥିଲି କିଛି ଦିନ ପୂର୍ବରୁ ରାତିରେ କିଟ୍ ପାଖକୁ ସେଇଠି ଗୋଟେ ଅଛି ପାହାଡ଼ି ମୋମୋସିକ। କିଟ୍ ସାହିଜରେ କହିବାକୁ ଗଲେ କିମ୍ସ୍ ହସ୍ପିଟାଲ ପାଖରେ ତାଙ୍କ ସେଇଠି ମୋମୋସ୍ ସେ ବହୁତ ବଢିଆ କରନ୍ତି ସେ ଗୋଟେ ବାଦାମ ଚଟଣି ଆଉ ତାଙ୍କର ଯୋଉ ନାଲି ଚଟଣି ସେ ନାଲି ଚଟଣି ଦିଅନ୍ତିନି ସେ ଗୋଟେ ଆଚାର ଟାଇପର ଦିଅନ୍ତି ବହୁତି ହି ବଢିଆ ଲାଗିଥିଲା ମତେ।
ଓହୋ।
ତାଙ୍କର ସବୁ ସେଠି ଥାଏ ସବୁ ପନିର ମୋମୋ ଅଛି ଚିକେନ ମୋମୋ ଅଛି ମ୍ୟାଜିକାଲ୍ ମସଲ ମୋମୋ ଗୋଟେ ଅଛି ସେଇଟା ବହୁତହି ବଢିଆ ଲାଗଥିଲା ଆମକୁ।
ଓହୋ ଆମେ ତ ସେଠି କିଛି ଆଜ୍ଞା।
ଆପଣଙ୍କୁ ମୋମୋ ଖାଇବା ପସନ୍ଦ।
ଆଜ୍ଞା ଆଜ୍ଞା ମତେ ତ ବହୁତ ପସନ୍ଦ ମୋମୋସ ଖାଇବା।
ଓ ତାହା ତ ବହୁତ ଭଲ କଥା କି ଆପଣଙ୍କୁ ମୋମୋ ଖାଇବା ପସନ୍ଦ ଆପଣଙ୍କୁ ଆଉ କଣ ଖାଇବା ପସନ୍ଦ?
ମତେ ତ ବିରିୟାନୀ ଖାଇବାକୁ ପସନ୍ଦ ମୋତେ ଚିଲ୍ ଚିକେନ ମଧ୍ୟ ଖାଇବାକୁ ପସନ୍ଦ ଆ ମୁଁ କେବଳ ମତେ ସବୁ ଖାଇବାକୁ ପସନ୍ଦ ଯଦି ଭଲ ଲାଗୁଥିବ ଖାଇବା ଟା ମତେ ସବୁ ପସନ୍ଦ ଏମତି ମୋର କିଛି ପୁରା ଅଲଗା କରିକି କିଛି ଫେବ୍ରେଟେ ବୋଲି କିଛି ଜିନିଷ ନାହିଁ।
ତାହା ତ ବହୁତ କଣ ଠିକ୍ କଥା କହିଲି ଯାହା ଭଲ ଲାଗିବ ସେଇଟା ଖାଇବାକୁ ଭଲ ଲାଗେ। ଆଉ ବିରିୟାନୀରେ ମୁଁ ଜାଣିଛି ସେଠି ଗୋଟେ ସଫିକ୍ ବିରିୟାନୀ ଅଛି ଯେ ପଟିଆ ପାଖରେ ଜାଛନ୍ତି ସଫିକ୍?
ନା ପଟିଆ ମୁଁ ବହୁତ କମ ଯାଇଛି ମୁଁ ଏତେ ଯାଇନି ପଟିଆ।
ତାହେଲେ ଠିକ ଅଛି ତାହେଲେ ଏଥରେ ପଟିଆ ବୁଲିବାକୁ ପାଲେଇବା ସେଠି ବଢିଆ ବଢିଆ ଆପଣଙ୍କୁ ମୁଁ ଦେବି ମୋମୋସ ଗୋ ମୋତେ ସେଥି ବହୁତ୍ ଭଲ ଲାଗେ। ବିରିୟାନୀ ମଧ୍ୟ ସେଇଠି ଅଛି ସଫିକ ବିରିୟାନୀ ସେଇଟା ବହୁତ ହି ସ୍ଵାଦିଷ୍ଟ ଲାଗିଥାଏ ଭଲ ଲାଗିଥାଏ।
ଆଛା।
ହଁ ତ ସେଇ କଥା ମୁଁ କହୁଥିଲି ତ ଏଠି ବର୍ଷା କମିଲେ ଭଲ ହୁଅନ୍ତା ବୁଲିବାକୁ ଯାଆନ୍ତେ ଟିକେ ଭଲ ଲାଗନ୍ତା।
ଆଜ୍ଞା ଆମେ ତ ଯେହେତୁ ସେଠିକି ଯାଇଥିଲୁ ସେଠି ତ ଆମକୁ ମୁଁ ଆମିଷ ଖାଇବାକୁ ମଧ୍ୟ ଏତେ ଭଲ ଲାଗୁନଥିଲା କାରଣ ଆମେ ଯୋଉଠି ହୋଟେଲରେ ରହିଥିଲୁ ଯୋଉଠି ଆ ସେଠି ସାଇଡ ରେ ହିଁ ସେପଟ ସବୁ ଦୋକାନରେ ଆ ଘୁଷୁରୀ ମାଂସ ମିଳୁଥିଲା।
ଓହ ହଁ ସେଠି ସବୁ ମିଳେ ମୁଁ ଜାଣିବାକୁ ପାଇଛି ସେ ଭଲ ଭଲ ମିଳେ ଯେ କିନ୍ତୁ ମୁଁ କେବେ ଯାଇନି ବୁଲିବାକୁ ମୁଁ ଭାବୁ ଭାବୁଛି ଯିବି ବୋଲି ବୁଲିବାକୁ କିନ୍ତୁ ଯାଇପାରୁନି ବସା ହେଉଛି ବସା କ ଏଠି ସିନା ବାହାରିଲେ ସିନା କୁଆଡ଼େ ଯିବି?
ଆଜ୍ଞା ଆଜ୍ଞା। ସେଠି କିନ୍ତୁ ମାନେ ଏମିତି ପୁରା ଆମର ଏଠି ଯେମିତି ଚିକେନ ସବୁ ରଖା ଯାଇ ଥାଏ ମଟନ ରଖା ଥାଏ ସେମିତି ତାଙ୍କର ସେ ଘୁଷୁରୀ ମାଂସ ଦେଖିକି ଯେହେତୁ ଆମେ ସେଥିରେ ମାନେ ୟୁଜ ଟୁ ନାହୁଁ ତ ସେଗୁଡା ଦେଖିକି ବହୁତ ଟିକେ ଅଶୁକ ଲାଗେ ଆଉ।
ହଁ ବୁଝିପାରୁଛି ଆପଣଙ୍କ କଥା କି ହଁ ଟିକେ ଅବାଗିଆ ଲାଗୁଥିବ ସେଇଠି ଦେଖିବା ପାଇଁ। କିନ୍ତୁ କହିବାଜୁ ଗଲେ ଜାଗାଟା ବହୁତ ସୁନ୍ଦର ଜାଗାଟା ଭଲ ଜାଗାଟା ବୁଲିବାକୁ।
ତା ବହୁତ ସୁନ୍ଦର ଆଉ ସେପଟେ ତାଙ୍କର ସେପଟଙ୍କର ଯୋଉ ଅ ପ୍ରାକୃତିକ ପବନ ମଧ୍ୟ ହଉଛି ବହୁତ ହି ସଫା ବହୁତ ହି ରିଫ୍ରେଶ।
ଆଚ୍ଛା ହଉ ଠିକ୍ ଅଛି ମୁଁ ରଖୁଛି ଆପଣଙ୍କୁ ଆଉ ଯେବେ ଫ୍ରି ହେବି କଲ୍ କରିବି।
ଆଜ୍ଞା ଆଜ୍ଞା।